ହାଲୋ
ହ୍ୟାଲୋ ମୋ କଥା ଶୁଭୁଛି କଣ କରୁ
କଣ କରିବି ରୋଷେଇ କର ତମେ
ହଁ ମୋର ତ ଏବେ ସରିଲା ରୋଷେଇ ଟା
ଓହୋ ଏ ତ ସକାଳୁ
ହଁ ଆଜି ଟିକେ ରବିବାର ଟା ନା ତ ଜଲଦି ଟିକେ ରୋଷେଇ ହେଇଛି ଆଉ କଣ ଆଉ ତମେ କଣ କରୁଛ ରୋଷେଇ
ହଁ ମୁଁ ବି ରୋଷେଇ କରୁଛି।
ଆଚ୍ଛା କଣ ବନେଇଛ ଆଜି
ଏବେ ତ ଖାଲି ଭାତ ବସେଇଛି ଆଉ ଟିକେ ପରେ କଣ? ବନେଇବି ଆଉ
ଓହୋ ଆଜି ରବିବାର ରବିବାର ଟା ନା ଆଜି କଣ ଗୋଟେ ହଉଥିବ ମାନେ କିଛି ଖାସ ଖାଇବା
ସେମିତି କିଛି ନହିଁ। ମାନେ ସମୟ ହଉନି ନା ତ ଜଲଦି ଜଲଦି ଜଲଦି କରିକି ବନେଇ ଦଉଛି ଏଇ ତରକାରୀ କଣ ଗୋଟେ କରିବି ତରକାରୀ ଶାଗ ଆମ୍ବ ହିଣ୍ଡି ସବୁ
ଓହ ଏବେ ତ ସବୁ ଆମ୍ବ ତ ସବୁ ଜାଗାରେ ମିଳିଯାଉଛି।
ହଁ ହ ହଁ ଆଉ ମିଳିବନି ନା କେତେ ଦିନ ପରେ ଆମ୍ବଟା ବି ମିଳିବା ଟାଇମରେ ଖାଇଦବା କଥା ହ
ହଁ ଠିକ ଏବେ ତ ଖରା ବି ସରି ଆସିଲାଣି ଆମ୍ବ ବି ସରି ଆସିଲାଣି ଆ ଆର ବର୍ଷ ଯଦି ବଞ୍ଚିଥିବ ତାହେଲେ ଆମ୍ବ ଟା ମିଳିବ ଆଉ
ହଁ ଜୁଲାଇ ଜୁଲାଇ ଜୁନ ଜୁଲାଇ ତ ବର୍ଷ ଖରା ତାପରେ ତ ଅଗଷ୍ଟ ମାସରୁ ଜୁଲାଇ ଲାଷ୍ଟ ଆଳରୁ ତ ଆରମ୍ଭ ହେଇଯିବ ଆଉ ନେଇାଇକି
ହଁ ଏବେ ବି ଟିକେ ଟିକେ ହେଇଗଲାଣି ଏବେ ଯୋଉ ଶୀତଳ ଷଷ୍ଠୀ ପରେ ଟିକେ ବର୍ଷା ଫର୍ଷା ଏ
ହଁ ପାଗଟା ବି ତ ଆଜି ସେମତି ମେଘୁଆ ବାଘୁ ହିଁ କରିକି ଅଛି ଏପଟେ
ଏପଟେ ବି ଟିକେ ଟିକେ ମେଘ ହେଇଛି କାଲି ଟିକେ ବର୍ଷା ହେଇଥିଲା ତାପରେ ଆଉ ବେଶୀ ବି ବର୍ଷା ନାହିଁ ଏମିତି ଟିକେ ଟିକେ
ହୁଁ। ଏପଟ ଟିକେ ଟିକେ ବର୍ଷା ହେଲା ସେଥିପାଇଁ ବର୍ଷା ତ ହେଇନି ଜମା ମାନେ ଖାଲି ମେଘୁଆ କରି ଗୋଟେ ଦି ଟପା ଖାଲି ପକେଇଲା ସେଥି ଯବୁ ରାତିରେ ପୁରା ଗରମ ବି ଲାଗିଲା
ଆଚ୍ଛା ନାଇଁ। ଏପଟେ ଆମର ତ ଏପଟେ ଟିକେ ବର୍ଷା ବର୍ଷା ଟିକେ ହେଲା। ତାପରେ ପବନ ଫବନ ଟିକେ ହେଇକି ଥଣ୍ଡା ଥଣ୍ଡା ଲାଗିଲା। କାଲି ଏତେ ବି ଗରମ ଲାଗିନି। ତାପରେ ଏବେ ବି ଏ ହଠାତ କଣ କି ଗରମ ଟା ଥିଲା। ତାପରେ ଏବେ ବର୍ଷା ଟା ହେଇଗଲା ନା। ତ ସେଥିପାଇଁ ଟିକେ ହଁ।
ଆଉ ତମ ଘରେ କଣ କଣ ସବୁ ଅଛି। ଯେନ୍ତି କୁକୁର ବିଲେଇ ଏଗୁଡାକ ସବୁ ରଖିଛ ନା ନାଇଁ ତମେ?
ନାଇଁ ନାଇଁ କୁକୁର ଥିଲା ଯେ ଆମର। ଆଗୁରୁ ସେଇ ଆଗୁରୁ ରୁ ଥିଲା ଆମର ଦିଟା ଦିଟା କୁକୁର ଥିଲା। ମାନେ ମରିଗଲେ ଏମିତି। ହେଇକି ସେ ସବୁ କଣ କଣ ବୁଲା ବୁଲାବୁଲି ମାନେ କଣ କି ଟିକେ ଛାଡିଦେଲା ମାନେ ସେ ବାହାରେ। ପଳାନ୍ତି ସବୁ ଯେହେତୁ ଗାଁ ରେ ଏ କଣ ହୁଏ କି ଟିକେ ମାନେ ସବୁ ଜିନିଷ ଟିକେ ଖୋଲା ଖୋଲି ଭାବରେ ହୁଏତ ସେ ଛାଡି ଦେଇଥିଲୁ ଥରେ ତାପରେ ସେମିତି ହେଇକି ସେଇ ଲୋ କମାନେ ସବୁ କଣ ସେଇ ବିଷ ଫୀସ ଦେଇ କି ଖାଇବାରେ ସବୁ ମାନେ ସେ ମରିଗଲା। ଏବେ ତ ଏବେ ଆମର ଗୋଟେ ମିଟୁ ଟେ ଅଛି। ଶୁଆ ଗୋ ଅଛି।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
ହଁ କେତେ କେତେ କଥା କହୁଛି। ସିଏ ମାନେ ବହୁତ କଥା କହୁଛି ସିଏ। ସି ମାନେ ଡାକିବ ସମସ୍ତଙ୍କୁ ନାଁ ଧରି ଧରି। ଏ ବାପା ମା ଦିଦି ଭାଇ ମାମୁଁ ମାଇଁ ସବୁ ଡାକେ ସେ।
ଏମିତି ବି ହଉଛି?
ହଁ ସେ କହୁଛି ସବୁ କଥା। କୁହେ ସେ
ଓହୋ। ସେ ଓଡ଼ିଆ ନା।
ହଁ କଥା କୁହେ। ତାପରେ ସେ ତ ଗୀତ ବି ମାନେ ଏମିତି ସେ ଗୀତ ବି ଗାଇଦିଏ।
ହଁ। ତାକୁ ଶିଖେଇ ଲନା? ତମେ ସବୁ ଶିଖେଇଛ ତାହେଲେ।
ଶିଖେ ଶିଖେଇନୁ ତାକୁ। ସିଏ ଆମର ଶୁଣି ଶୁଣି ମାନେ ଯିଏ ଘରେ ସବୁ କଥା ହୁଅନ୍ତି ନା। ତ ସମସ୍ତଙ୍କ କଥା ଶୁଣିକି ସି ସମସ୍ତଙ୍କୁ ଡାକେ। ଯିଏ ଯାହାକୁ ଡାକେ ସବୁ ଡାକେ ତାପରେ ମାନେ ହଁ। ତାହେଲେ ଆଜି ତମର ଖାଇବାରେ ଭାତ ତରକାରୀ ତରକାରୀ ନା ଘାଣ୍ଟ ହବ?
ଖାଲି ଗୋଟେ ତରକାରୀ ଗୋଟେ ଖାଲି କରିଦେବି। ଆଉ ଶାଗ ଟିକେ କରିବି। ପାଗ ଟା ଏମିତି ଯେ ଭଲ ଲାଗୁନି, ଆଉ ଶାଗ।
ହ ନାଇଁ ନାଇଁ। ପାଗଟା ମେଘୁଆ ଦେଇଛି ନା ବର୍ଷ। ତା ହେଲେ ହେଇ ନାଇଁ ପାଗ ଟା ମେଘୁଆ ଦେଇଛି। ହଁ ତାପରେ ଏମିତି ପାଗରେ ବି ଟିକେ ମାନେ ହଜମ ହବନି କି କଣ। ସେଇ ଖା ଶାଗ ଟା ତାପରେ ଶାଗ ଟା ବି ସ୍ଵାସ୍ଥ୍ୟ ପାଇଁ ଭଲ। ଯେ ମାନେ ହେ ସ୍ଵାସ୍ଥ୍ୟକର ଖାଇବା ଦରକାର ହେଲେ ବର୍ଷା। ପାଗରେ ଟିକେ ଶାଗ ଟାଆ। ଠିକ ନୁହେଁ ଲାଗୁଛି।
ହଁ ତାପରେ ଆଉ ଏବେ ଯେମିତି ହେଲାଣି। ଯେ ମାନେ ସବୁତ ଆଉ ଶାଗ ବି ମି। ମାନେ ମିଳୁନି ଖାଇବାକୁ, ସସେ, ମାନେ ଋତୁ ଅନୁସାରେ
ହଁ, ହଁ, ହଁ।
ଆଉ, ତାପରେ ସ୍ୱାସ୍ଥ୍ୟକର ଖାଇବା ବି, ମାନେ ଏବେ ସବୁ, ସେଇ ସବୁ ସାର ଦିଆ, ସବୁ ରାସାୟନିକ ସାର ହଁ, ତାପରେ ଏବେ କଣ କି ସବୁ, ମାନେ ସବୁ ଋତୁ ଋତୁରେ, ତମେ ସବୁ ଋତୁରେ, ତମେ ପାଇପାରିବ, ସେ ସବୁ କଣ ହଉଛି କି, ମାନେ ଯୋଉ ଯେମିତି ସବୁ କୃତ୍ରିମ ଉପାୟରେ ହଉ କରାଯାଉଛି ନା, ତ ସେଇ ସବୁ ସାର ଫାର, ମାନେ ଟିକେ ଶୀଘ୍ର ବଢିଯିବ କି, ସେ ଶୀଘ୍ର ତାର ଇଏ ହବ ବୋଲି କହିକି, ସବୁ ଦେଇ ଦିଅନ୍ତି ସାର ଫାର ସବୁ
କେତେ ଯୋଉ ଦେଖିଛ ନା, ନାଇଁ, ଗୋଟେ? ମାନେ, ଯଉ ଯୋଉ ଗୁଡାକ ଯୋଉ କହୁଥିଲେ, ସେଗୁଡାକ ଏବେ ତାର ମିଳୁଛି ମାନେ ମଞ୍ଜି ମିଳୁଛି ହେଲା
ଆଛା
ସେ, ମଞ୍ଜିରରୁ ଏବେ ଖୁଣ୍ଡିଆ କିନ୍ତୁ, ଭଲ ଶାଗ ନୁହଁ ମାନେ ବୁଢା ହେଇଯାଇଛି ପୁରା, ଶାଗ ହିଁ ଭଲ ଲାଗେ ନା ଖାଇବା ପାଇଁ।
ଆଜ୍ଞା। ଆଉ, ତାପରେ କଣ ହଉଛି କି, ଏବେ ସବୁ ଲୋକମାନୋନ ସବୁ କଣ କି ବଣିଜରରେ, ସେ ବ୍ୟସ୍ତ, ସେ ନିଜ ଶରୀର କଥା ବି ଦେଖିବେନି, କିଛି ନାହିଁ, ତାପରେ ଯେମିତି କିି ଆ, ଏବେ ବଢିଯାଉ, ଆମେ ଆମର ଟଙ୍କା କରିବୁ କହିକି, ସବୁ ମାନେ, ଯେତିକି ଜଲଦି ହେଇପାରିବ, କମ ଟାଇମ ରେ, ଯେତିକି ଆମେ ଅଧିକ ଚାଷ କରିବା ଯେମିତି ହଁ, ତାପରେ ସାର ଫାର, ପୁରା ଦେଇକି ସେମାନେ ବୁଝିପାରୁନାହାନ୍ତି, ଯେ ଏଇ ସାର ସାର ଖାଇବା ଦ୍ୱାରା ହିଁ ଶରୀରର ଏତେ ସବୁ କ୍ଷତି ହଉଛି, ଶରୀର ଅସୁସ୍ଥ ହଉଛି। ତମେ ଦେଖୀ, ତୁମେ ଦେଖିଛ କେବେ, ମାନେ ଶାଗ କେମିତି ସବୁ ମାନେ ବୁଣାଯାଏ, ଦେଖିଛ।
ହୁଁ, ନା, ଦେଖିନି, ତମେ ଦେଖ।
ହଁ, ଆମର ଏଠି କଣ ହୁଏ, ଯେହେତୁ ଆମର ଟିକେ ମାନେ ଘର ବାରି ଅଛି, ତ ଆମେ କଣ କି ଟିକେ ଏମିତି ବାହାର ଖାଇବା ପନିପରିବା ଟିକେ କେତେ ବ୍ୟବହାର କରୁନୁ, ତ ଆମ ନିଜର ଗୋଟେ ଯୋଉ ଥାଏ, ଯୋଉ ପରିବା ବଗିଚା ହେଲୋ
ହଁ, ହଁ। ସେଠି, କର ନା।
ମୋ, କଥା ଶୁଭୁଛି?
ହଁ, ସେଠି କହ, ନା
ଆଃ, ହଁ, ଆଜ୍ଞା, ତାପରେ ସେଠି କଣ ହୁଏ, ଏମିତି ଫାଷ୍ଟ ଯୋଉ, ହଳ କରାଯାଏ। ପରେ, ହଳକୁ ପୁରା, ମାନେ ଯେମିତି, ପୁରା ମାଟି ପୁରା ଗୁଣ୍ଡ ହେଇଯିବ। ପୁରା ଏମିତି ବାଲି ଟାଇପ, ର ହେଇଯାଏ। ତାପରେ, ତାକୁ ଏମିତି ଗୋଟେ, ଗୋଟେ, କିଆରି କରାଯାଏ। କିଆରି, କୁହାଯାଏ। ହେଲା, ହୁଁ, ତାପରେ କିଆାରି ସବୁ ହେଇଗଲା, ପରେ ତାକୁ ଏମତି, ଯେମତି ସାଇଡ ରେ ହିଡ ଦିଆଯାଏ। ହେଲା, ସେମିତି ହିଡ ଟାଇପ୍, ର କରାଯିବ ୲ ଅ, ତାପରେ ତାକୁ, ସେ ଉପରୁ, ମଞ୍ଜି ପକାଯିବ ହେଲା ୲ ଶାଗର ମଞ୍ଜି ଥାଏ, ସବୁ ଏମତି ଟି କେ କଳା, କଳା ହେଇକି, କଳା ରଙ୍ଗର ଆସେ ସବୁ, ଛୋଟ, ଛୋଟ ଏମିତି ଦାନା ଦର ୲ ଆଉ, ତାକୁ ସେଇ କିଆରି ଉପରେ, କିଆରି ଉପରେ ପକାଯାଏ ୲ ପକେଇକି ତାକୁ ଟିକେ, ଏମତି ମାନେ ସେ, ଯୋଉ କୋଦାଳ ଥାଏ, କି କଣ ଥାଏ, ସେ ମଞ୍ଜି ଟା ପକେଇ ସାରିବେ ୲ ତାପରେ ତାକୁ ଟିକେ ଟିକେ ଏମତି, ମାନେ କଷେଇଦେବେ, ହେଲା ୲ ତା ଉପରେ, ମାଟି ଉପରେ, ଯେମିତି ପକା ହେଇଥିବ ୲ ତାପରେ ତାକୁ ଟିକେ ଏମତି ସାଇଜ୍ କରିଦେବେ, ହାତରେ ଯାଇକି, ସାଇଜ୍ କରିଦେବେ ତାପରେ, ଏ କାହିଁକି ନା ସେ ମଞ୍ଜି ଯାକ ଯଦି ଉପରେ ରହିବ ୲ କହିଲେ ଯେତିକି ସବୁ ପଶୁ, ସରି ପକ୍ଷୀ ମାନେ ଯେତିକି ଅଛନ୍ତି, ସବୁ ଖାଇଦେବେ ନା ୲ ଏ ମଞ୍ଜି, ଯାକ-
କୁକୁଡ଼ା, କୁକୁଡା ବି ତାକୁ, ଖୁମ୍ପି, ଖୁମ୍ପି କାଢିଦବ ବାହାରକୁ ୲
ସେଥିପାଇଁ, ବୋଲି ତାଉପରେ ଟିକେ ମାଟି ଟା ଏମତି, ଆଙ୍ଗୁଠିରେ ସବୁ କରାଯାଏ। ତାପରେ ମଞ୍ଜି ସବୁ ଭିତରେ ପଡିଯିବ, ନା ତାକୁ ତ ଯଦି ତାପରେ ଟିକେ, ତାକୁ ଆଜି ଆମେ ସେ ବୁଣିଲେ ନା ମଞ୍ଜି ଟା, ତ କାଲି ଆଜି, ଦିଆ ହବନି ତା ତାପରେ, ଆଜି ବି ସନ୍ଧ୍ୟାରେ, ସନ୍ଧ୍ୟା ଟାଇମ ରେ ପାଣି ଫାଣି ଟିକେ ଦିଆଯାଏ। ଟିକେ ହାଲକା ପାଣି ଦିଆଯାଏ। ଯେମତି ସେ ଭିତରେ ପୁରା ମାନେ ଦବିଯିବନି ମଞ୍ଜି ଟା, ତାପରେ ତମେ ଯଦି ଚାହିଁବ, ସେଠି ତ ତା ଆଗରୁ ଯେତେବେଳେ ମାଟି ଟା ତମେ କରିବ ମଞ୍ଜି ପକେଇବା ଆଗରୁ, ତମେ ସେଠି ଟିକେ ଏଇ ଯୋଉ, ଗୋବର ଖତ ସେ କି ଯୋଉ, ତମେ ଯୋଉ ଏଇ ଯୋଉ ପତ୍ର, ଫତ୍ର ପଚିକି ଯୋଉ, ଗୁଣ୍ଡ ଫୁଣ୍ଡ କରିକି ରଖାହେଇଥାଏ। କି ଯୋଉ, ଛେଳିର ଯୋଉ, ଛେଳି ଲେଣ୍ଡି ସବୁ ଆସେ ତ, ସେଇଟାକୁ ମାନେ, ଗୁଣ୍ଡ କରିକି ତୁମେ, ସେଇ ଉପରେ ପକେଇ ପାରିବ। ତମର ଟିକେ ମାନେ, ସ୍ବାସ୍ଥ୍ୟକର ଖାଇବା, କି ତୁମେ ଇଏ ପାଇଁ, ହେଲା
ହଁ, ହଁ, ହଁ-
ହଁ, ତାପରେ ସେ ଉପରେ ଏମତି, ମାନେ ମଞ୍ଜି, ଫଞ୍ଜି ବୁଣା ହେଇଯିବ। ତାପରେ ପାଣି, ଫାଣି ଦିଆ ହେଇଯିବ। ତାପରେ ସେ ଆସ୍ତେ, ଆସ୍ତେ ମାନେ ସେଟା କଣ, କି ସବୁବେଳେ ତାକୁ ପ୍ରତ୍ୟେକ ଦିନ ନହେଲେ, ବି ତମେ ଦିନ ଛଡା ଦିନ, ତାକୁ ପାଣି ଦେଇପାରିବ। ତାପରେ ସେଇଠୁ ଏମତି, ସିଏ ଆସ୍ତେ, ଆସ୍ତେ ପୁରା ମଞ୍ଜିରୁ ଗଜା ହେଇକି ତାର ସିଏ ଆସିବ। ମାନେ ଏମତି କୋଡିଏ ଦିନ ପଚିଶ ଦିନ ଭିତରେ ବି ହେଇଯାଏ, ଶାଗ ଟା ଏମତି- ତ, ମୁଁ ଦେଖିଛି ସେଇଟା।
ଶାଗ ବି ତାହେଲେ ବୁଣୁଛ ନାଇକି ଆମର ଆମର ଶାଗ ହଁ ଆମ୍ ଆମର ବି ଶାଗ ସବ୍ ସୋରିଷ ଶାଗ ବୁଣାଯାଏ ହେଲା ହୁଁ କିନ୍ତୁ ମୁଁ ଦେଖିନି କିନ୍ତୁ ବୁଣା ନାଇ ଆମ ଘର ମ୍ ଆମର ସହରରେ ରହୁ ନା ତ ମୁଁ ଗାଁରେ ଯୋଉ ହୁଏ ସେଟା ଖାଲି ମୁଁ ଶୁଣେ ଆମକୁ ଘର ଲୋକ ପଠେଇବି ଦି ଦିଅନ୍ତି ଶାଗ ସେ ଆମ ଘରର ଶାଗ ବୋଲି କହିକରି ହୁଁ ଏଇ ଶାଗ ତାପରେ ଯୋଉ କଣ କହୁଛନ୍ତି ସେଇଟା ଆ ଆଉ ଗୋଟେ ବି ଶାଗ ସୋରିଷ ଶାଗ
ଆହୁରି ମୂଳା ମୂଳା ବି କରାଯାଏ ହେଲା ଏମିତି ଆମର ବି ଏମିତି ପନିପରିବା କେତେ କଣ ଲଗାଯାଏ ଭେଣ୍ଡି ଲଗାଯାଏ ତାପରେ ଟମାଟୋ ଲଗାଯାଏ ଆଳୁ ତ ପ୍ରତିିବର୍ଷ ଆମର ଲଗାଯାଏ ଆଳୁ କାହିଁକି ସମସ୍ତଙ୍କୁ ଭଲ ଲାଗେ ନା ଆଳୁ ଗୋଟେ ନିଜ
ହଁ ସେଇ ଯୋଉା କୁହନ୍ତି ଆଚ୍ଛା କୁହନ୍ତି ନା ଯୋଉ ପରିବା ଭିତରେ ରାଜା ଗୋଟେ ଥାନ୍ତି ମାନେ ଆଳୁଟାକୁ ତମେ ଯୋଉ ଜାଗାରେ ବି ପକେଇଲେ ସେ କିଛି ମାନ ଖରାପ ଲାଗିବନି ଯୋଉ ସେ ଭଲ ହିଁ ଲାଗିବ ତାପରେ ହଁ ଆଉ ତାପରେ ଆମର ସେଇ ଟିକେ ଟିକେ ସେ ପାଳଙ୍କ ପାଳଙ୍କ ଶାଗ ବି ଟିକେ ହୁଏ ତାପରେ ଟମାଟୋ ମାନେ ନିଜେ ନିଜେ
ହଁ ଆଉ ଗୋଟେ ହଁ ସେ ଟମାଟୋ ଗୋଟେ ମାନେ ଏ ଏବେ କଣ କି ଏ ଯୋଉ ବର୍ଷା ଦିନରେ ଟମାଟୋ ଟା ମାନେ ବହୁତ ତାର ଦାମ ହୁଏ ହ ନା ନାଇଁ ବହୁତ ତାର ବଢିଯାଏ ତ ସେଥିପାଇଁ ପ୍ରତି ଘରେ ଆଉ କିଛି ନ ଲଗେଇଲେ ନାଇଁ ଗୋଟେ ଗୋଟେ ଟମାଟୋ ଗଛ ଲଗାନ୍ତୁ ନାଇ ନାଇଁ ଚାରି ପାଞ୍ଚଟା ଟମାଟୋ ଲଗେଇଲେ ମାନେ ଆଉ କିଛି କଷ୍ଟ କରିବାକୁ ମାନେ ଏତେ ଟଙ୍କା ଦେଇ ଆଉ କିଣିବାକୁ ପଡିବନି ଟମାଟ କାହିଁକିନା ଯେ ଆ
ହୁଁ ହୁଁ
ଖାଇ
ହ୍ୟାଲୋ। ହ୍ୟାଲୋ।
ହଁ ହଁ ଆଜିକାଲି ତ ଆଉ କିଏ ଶୁଣୁନାହାନ୍ତି ବୁଝୁନାହାନ୍ତି ତାପରେ ସମସ୍ତେ ଖାଲି ହ୍ୟାଲୋ।
ଶୁଭୁଚି କୁହ।
ହଁ ଏମିତି କଣ ଆଉ ସେଥିପାଇଁ ତ ସମସ୍ତେ ଟିକେ ଟିକେ କିଛି ନହେଲେ ନାଇଁ ନିଜେ ନିଜ ସ୍ଵାସ୍ଥ୍ୟର ମାନେ ଭଲ ରହିବା ପାଇଁ ନିଜେ ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଟିକେ ନିଜେ ନିଜେ ଟିକେ ମାନେ ବିନା ସାରରେ ବିନା ଆ ଏମିତି ବାହାର ଜିନିଷ ଖାଇବା ଅପେକ୍ଷା ବିଷ ଜିନିଷ ନା ସବୁ ବିଷାକ୍ତ ହେଇଯାଏ ସେ ସାର ସବୁ ସେଥିପାଇଁ ନିଜ ନିଜ ଘରେ ଛୋଟ ଜାଗା ହେଲେ ବି ଟିକେ ଗୋଟେ ଦିଟା ତ ଯେମିତି ହେଲେ ପରିବା ଗଛ ଲଗେଇକି ପରିବା ବଗିଚା ଗୋଟେ ବନେଇବା ଦରକାର ଆଉ ସ୍ଵାସ୍ଥ୍ୟକର ଖାଇବା ଖାଇବା। ଫଳ ପନିପରିବା। ହ୍ୟାଲୋ ସୁଭୁଚି ମୋ କଥା? ହ୍ୟାଲୋ।